ହାଲୋ।
ହଁ କୁହନ୍ତୁ।
ହଁ ସେ କହିଲ ଏଇ ଯେ ଇଏ ଆଉ ଯୋଉ ମିଠା ଫଣସ ନେଇକି ଖଜୁରୀ ଫଣସ ଯୋଉ ଟିକେ ମିଠା ଯୋଉ ଖାଉଚନ୍ତି ତାର ବି ଫ୍ରାଇ ହଉଚି ନା?
ହୁଁ-ହୁଁ-ହଁ ହୁଏ ତାକୁ ମାନେ ଉଁ ସେ ମାନେ ପାଚିଲା ପଣସ ମାନେ ତ ଅଧିକ ଉପରେ ପାଚେନି ସେ ଏକ୍ସେସ୍ ପାଚିଲେ କଣ ଆମ ସେହିରେ ଜୁସ୍ ବି ବନେଇ ହେବ। ମାନେ ତାର ଦୌର ଥିବ ଏଇଟା ପୁରା ଅଧିକ ଏକ୍ସେସ୍ ଆସିଲା ପର୍ଯ୍ୟନ୍ତ ଯିବାନି ଆମେ ପୁରା ମାନେ କଞ୍ଚାରୁ ଟିକେ ହାଲକା ମିଡ଼ିୟମ୍ ଥିବା ଜାଗାରେ ସେଇ ଜାଗାରେ ଆମେ ଚିପ୍ସ କରିବା ଆଉ। ପଣସକୁ ଫାଷ୍ଟ ନେଇକି ତାର ଆମେ କୋଳ କାଢିଦେବେ। ତାପରେ ସେଇ ମଞ୍ଜିକୁ ଆଉ ତାକୁ ଅଲଗା କରିଦବା ଦେନ୍ ତାକୁ ଛୋଟ-ଛୋଟ ସେପ୍ରେ କାଟିବା। ତାପରେ ଆମର ଆସିବ ଚାଉଳ ଗୁଣ୍ଡ ଦୁଇ ଚାମଚ୍ ଚିନି କି ଗୁଡ ଆମର ତ ସେମିତି ସେ ମିଠା ଥିବ, ଚିନି ଗୁଡ ବି ଚାଲିବ, ଲୁଣ ଅଳ୍ପ ତେଲ ତାପରେ ଭାଜିବା ପଣସ ଗୋଳରୁ ମଞ୍ଜି କା଼ଢିଦେବା ତାପରେ ଲମ୍ବା-ଲମ୍ବା କରି ପତଳା କାଟିବା। ତାପରେ ଗୋଟେ ଗୋଟେ କରେଇରେ କିି ଆମର ଥାଳି ହଉ ଆମ ପଣସ ଯୋଉ କାଟିକି ସେଇ ପଣସ ନବା, ଦେନ୍ ଆମର ଚାଉଳ ଗୁଣ୍ଡ ରଖିଦେବା ନହେଲେ ଆରା ରୁଟ୍ ଆରା ରୁଟ୍ରେ ବି କରିହବ, ଲୁଣ ଆଉ ଆକୁ ହଳଦୀ ଗୁଣ୍ଡ ମର୍ଚ୍ଚ ଗୁଣ୍ଡ ପକେଇକିରି ଗୋଳେଇକି ରଖିବା। ତାପରେ କଡ଼େଇ ରେ ତେଲ ପକେଇବା, ତେଲକୁ ପଣସକୁ ଗୋଟେ ସ୍ଲାଇସ୍ କାଢି କାଢିକିରି ପକେଇଲେ ଭଲ ଆସେ ସୁନେଲି ରଙ୍ଗ ହେଲା ପର୍ଯ୍ୟନ୍ତ ମାନେ କ୍ରିସ୍ପି ହେଲା ପର୍ଯ୍ୟନ୍ତ ଟିକେ ଭାଜିବେ ସେଥିରୁ ଆ ତେଲରେ ଆଉ। ତା ସେ ତା ସହ ଚିପ୍ସରେ ବି ଖାଇପାରିବେ, ନାଇଁ ଯଦି ଆମର ହାଲୋ।
ହଁ ହାଲୋ
ତ ଆମେ ଚା ସହିତ ବି ଖାଇପାରିବା, ନହେଲେ ଭାତ ସହିତ ବି ଖାଇପାରିବା। ହୁଏ ଏମିତି। ଆଉ ଆମର ତ ପଣସ ଜୁସ୍ ବି ଜାଣିଚନ୍ତି ମାନେ ପୁରା ଜୋଉରା ପାଚିଯାଇଥିବ ସେଇଟା ପଣସରୁ କୋଳ କାଢ଼ିକରି କ୍ଷୀର ଆମର ପାଣି ଚିନି କି ମହୁ ବରଫ ଟୁକୁଡ଼ା ଆଉ ଇଲେଇଚି ଗୁଣ୍ଡ ଫାଷ୍ଟ ତ ପଣସରୁ ମଞ୍ଜି କାଢିକି ଛୋଟ-ଛୋଟ ସେମିତି ବି କରିଦେଲେ ହବ ଦି ଫାଳ ହାତରେ ମିକ୍ସି ହଇଯାଏ ତାପରେ ମିକ୍ସି ମିକ୍ସି। ଚରେ ଆମର ପଣସ ଆଉ ପାଣି ଖିର କୁ ଦେଇିକି। ବ୍ଲେଣ୍ଡ କରିବା ଦେନ୍ ସ୍ମୁଥ୍ ଜୁସ୍ ହୋଇଯିବ ବ୍ଲେଣ୍ଡ କରିଦେଲା ପରେ। ସେଥିରେ ଆମେ ଉପରେ ଚିନି ତ ପକାଇବାନି ମହୁ ପକେଇଦବା ଇଲାଇଚି ଗୁଣ୍ଡ ଟିକ ପକେଇକି ମିକ୍ସ କରିଦବା। ତାପରେ ହେଇଯିବ ଆଉ।
ଆଛା ମାନେ ମୁଁ କେବେ ଖାଇନି ପଣସ ଜୁସ୍ ଟା କେବେ ପିଇନି।
ହୁଁ ନାଇଁ ନିଜେ ବି ଘରେ ବନେଇ ହବ ନା।
ହଁ ଖରାବର ନା ଜାଣି ନାଇଁ ସେ ତମ। ହ କଣ ଜାଣିଛ? ହଁ କଣ ଅଛି ଇିଟିଲି ଉପମା ସିମିଆ। ଏଟା ତ ଅଛି ଆଉ କଣ ଚକୁଳି ଦୋସା ପରଟା। ଆଉ ତ ବ୍ରେକ୍ଫାଷ୍ଟଟରେ ତ ସେମିନ୍ତି କିଛି ରନ୍ଧା ହୁଏନି ନା ଏଗୁଡାକ ହିଁ ତ ସବୁବେଳେ ହୁଏ। ହୁଁ। ଆଉ କଣ ଆସେ ତମକୁ ବ୍ରେକ୍ଫାଷ୍ଟଟରେ କଣ ଆସେ
ବ୍ରେକ୍ଫାଷ୍ଟରେ ମୋତେ ସେମିଆ ପକେଇକରି ସୁଜି କରିଆସେ।
ସେମିଆ ଆସୁଛି ତ ହୋଟେଲରେ ହଁ ହୋଟେଲରେ ଯୋଉ କରୁଛନ୍ତି ନା ସେମିଆ ସୁଜି। କେମିତି କରୁଛନ୍ତି ସେଇଟା?
ଆଉ ଆମର ମୁଁ କହିଦଉଛି ତାପରେ କହିବି କଣ କଣ ଆସିୁଛି ମତେ। ଆଉ। ଆଉ ରହିଲା ଆମର ଇଟିଲି ଚକୁଳି ଏଗୁଡ଼ାକ ତ ପୁରା ନର୍ମାଲ ମାନେ ମାଇଁ ବ ତ ଏ ଏବେ ଦେଇଦେବେ ମୁଁ କରିଦଉଚି।
ହୁଁ।
ହାଲୋ।
ହ କଣ ଆସେ ହଁ ହାଲୋ କୁହ।
ହଁ ମୁଁ କହୁଛି ଉପମା କେମିତି ହୁଏ ତ ଆମର। ଆବଶ୍ୟକ ଦରକାର ହେଉଛି ସୁଜି ସେ ସେ ମ୍ୟାମ୍ ଆମର। ପିଆଜ ଗାଜର ବିନ୍ସ ମଟର ଆଉ। ଅ ଆମର ଧନିଆ ପତ୍ର ଆଉ ରହିଲା ଶୁଖିଲା ଲଙ୍କା। କଞ୍ଚାଲଙ୍କା ତେଲ ଲୁଣ ପାଣି ସୋରିଷ।
ହଁ
ଫାଷ୍ଟ ଆମେ ସୁଜିକୁ ଆଉ ଫାଷ୍ଟ ସୁଜିକୁ ଭଲ ଭାବେ ତେଲରେ ତେ ଫାଷ୍ଟ କରିିକ ତେଲ ପକେଇକିରି। ସୁଜି ଟିକିଏ ପକେଇକିରି ହାଲ୍କାରେ ଭାଜିକି କାଢିଦବା ତାପରେ ଦେନ ଆମେ ସେମିଆକୁ ବି। ସେମ୍ ହାଲକା ଭାଜିକି ଟିକେ କାଢ଼ିଦେବା ତାପରେ କଡ଼େଇରେ ତେଲ ସେମ କଡ଼େଇରେ। କଡ଼େଇରେ ତେଲ ଗରମ କରିବା ତାପରେ ଆମର। ସୋରିଷ ତାପରେ ଆମର। ର କଞ୍ଚା ଲଙ୍କା ବା ଶୁଖିଲା ଲଙ୍କା। ଆମର ଧନିଆ ପତ୍ର ପିଆଜ ଯେଉଁ ଗୁଣ୍ଡ ଗୁଣ୍ଡ କର କାଟିଥିବା ତାକୁ ଦେବା। ତାପରେ ଆମର ଯାହା ସେଟା ଟିକେ ଭାଜି ହେଇ ସାରିଲା ପରେ ଆମେ ପିଆଜ ଟା ଟିକେ ଭାଜି ହେଇ ସାରିଲା ପରେ। ସେଥିରେ ଆମେ ଗାଜର ବିନ୍ସ ମଟର ଦେଇକି ଟିକିଏ ଦୁଇ ତିନି ମିନିଟ୍ ଭାଯିବା। ତାପରେ ପାଣି ଦେଇକି ଟିକେ ଫୁଟାଇବା ତାପରେ ଲୁଣ ଦେବା। ତମେ ଫାଷ୍ଟ ସେମ ଏଟା ପକାଇବା କାରଣ ସେମିଆଟା ଟିକେ। ନ ମାନେ ହାଲକା ନଥିବ ନା ହଁ ଟାଇମ୍। ତାହା ଫାଷ୍ଟ ସେମେରେ ପକେଇବା ସେମେରେ ଟିକେ ହେଇସାରା ପରେ ଆମେ ପ ପକେଇବା ଆମର ସୁଜି ପକେଇବା। ତାପରେ ଆମେ ଲଗାତାର ଟିକେ ଘାଣ୍ଟିବା ମାନେ ଲାଗିଯିବ ନହେଲେ ଆମର। ଉ କ୍ଷିରି ଭଳି ମାନେ ସେଇ ଟାଇପ୍ର ହେଇଯିବ ତ ଟିକେ ଘାଣ୍ଟିବା ଲାଗି ମାନେ ଶୁଖିକି ହେଲା ପ ତାପରେ ଲାଷ୍ଟକୁୁ ଟିକେ ଖାଲି ଘୋଡେଇକି ଛାଡିଦେଲେ ଭଲ ହେଇଯିବ ଆଉ।
କାହ୍ନା।
ପାଣି ଟା ଶୁଖିଗଲା ପରେ ଯୋଉ ଆମେ ଘାଣ୍ଟିିବାନି କି ସେଇ ଟାଇମରେ ପାଣି ଟା ଶୁଖିଗଲା ପରେ ଦି ତିନିି ମିନି ନେ ଆମର ଘରେଇକି ଛାଦଲା ପରେ ହେଇଯିବ ଆଉ।
ଆଉ କୌଣସି
ଆଉ ଏମିତି ସୁଝି ଓର୍ ବି ଆସେ ଆଉ ବାକି ଆମର
ବିରି ବିରି ବିରି ବରା ହଁ ବରା କି କରୁଚନ୍ତି। ଗାଡି ଗାଡି ବରା କରୁଚନ୍ତି।
ବରା ପାଇଁ ତ ଆମର ବିରି ଆଉ ଚାଉଳ ଦରକାର ବାକି ସୁଜି ଦରକାର। ବିରି
ଆ ବିରି ବିରି କେତେ କେତେ ବିରିି କି କେତେ ଚାଉଳ କେତେ ସୁଝି ସେଇଟା ହେଲା ମେନ୍ ନା।
ହୁଁ ବିରି ଆମେ ଯଦି ଗୋଟେ କପ୍ ନେବା ତାହେଲେ ଆମେ ନେବା ସୁଜି ସୁଜି ହାପ କପ୍ ନବା ବୋଧେ।
ହଁ କଉ ଶୁଝି ଯେ ଗହମ୍ ସୁଜି ପାଇଥିଲ ସେଠୁ।
ନାଇ ଆମର ଇଟଲିି ସୁଝି।
ଇଟିଲି ସୁଜି ଆଚ୍ଛା।
ଆମର ସୁଜିରେ ଯୋଉ ଆମେ ଆ ଆମେ ଖାଉନାକି ସୁଜିର
ଆଉ ଯୋଉ ଖାଉଚୁ ମାନେ ଯୋ ଇଟଲି କରିବା ପାଇଁ ଯଉ ସୁଜି ଖାଉଚୁ ନା ସେଇଟା ନା ଆଉ ମା ସୁଜି ଟା ଇଟଲି ସୁଜି।
ପଡିବ। ହୁଁ।
କଉ ସୁଝି ପଦେ ଇଡଲି ସୁଜି ତ? ହଁ ମାନେ ଗୋଟେ କପ ବିରି କି ଅଧା କପା ସୁଜି।
ହଁ ମାନେ ଆମ ଲୋକ ହିସାବରେ ମାନେ ଗୋଟେ ଲୋକ ପାଇଁ ହାଫ୍ କପ୍ ସୁଝିବ ହାପ ତ ତିନି ଚାରି ମାନେ ଗୋଟେ କପ୍ ସୁଜି ଆଉ ଗୋଟେ କପ ହଁ ଗୋଟ ଗା ଡାଲି ଏ ସରି ବିରି ବାକି ସେଥିରେ ଆମେ ପିଆଜ ଦେବା କଞ୍ଚା ଲଙ୍କା ଆମେ ତ ଯେହେତୁ ଆଗରୁ ବତରେଇ କି ରଖିଦେଇଥିବା ତ ସକାଳେ ଗ୍ରାଇଣ୍ଡେଡ୍ କରିକିରି ସେଥିରେ ଆମେ ପିଆଜ କାଟିକି ପକେଇବା କଞ୍ଚା ଲଙ୍କା ଅଦା ଟିକେ ଆଉ ଲୁଣ ସ୍ୱାଦ ଅନୁସାରେ ଧନିଆ ପତ୍ର, ତେଲ ଟିକେ ଭଲ ଭାବେ ଫେଣ୍ଟି ଦେବା ହୁଁ ହୁଁ।
ସେତେବେଳେ ଟିକେ ତେଲ ହୋଉଚି ଉଷୁମ ତେଲ ଦବା ନା କଞ୍ଚା ତେ ତଲ ଦବା?
ନାଇଁ ମ ସେମିତି ତେଲ ଚାଲିବ।
ଓ ଆଉ ତମର ଇଏ ଖାଇବା ଖାର ଫାର କିଛି ଦଉନା।
ଖାର ଫାର ଯଦି ମାନେ ଫାଷ୍ଟଥର ପକେଇବେ ଯଦି ନ ଫୁଲିଲା ଦେନ୍ ତମେ ଖାର ପକେଇବ ନହେଲେ ଆମେ ତ ସେମିତି ବତରା ବତରି କରି ରଖିଥାଛେନା ଯୋଉମାନେ ସାଙ୍ଗେ ସାଙ୍ଗେ ବତୁରେଇ ମାନେ ଯେଉଁମାନେ ଆଗରୁ ପ୍ରିପେୟାର କରିନଥିବେ ସେଇମାନେ ଟିକେ ମାନେ ବିଡ଼ିଟା ଯେହେତୁ ବତୁରି ନଥିବ ଭଲରେ ଫୁଲି ନଥିବ ତ ସେଇ ଟାଇମରେ ପକେଇଲେ ହେବ। ତାପରେ ପେଷ୍ଟରେ ଆମର ହଁ ହାଲୋ।
ହଁ ହାଲୋ।
ଭଲ ଭାବେ ଗୋଳେଇ ରଖିଦେଇଥିବା ତାପରେ ଆମର ଗୋଟେ ବଡ଼ ହାଁ କରେଇରେ ଆମେ ତେଲ ବସେଇକରି ସେଥିରେ ଆମେ ହାତରେ ପାଣି ଲଗେଇକି ହାତ କରିବେ। ପାଣି ହାତ ହେଇକିରି ଫାଷ୍ଟ ତାପରେ ସେଇ ବେଟରରେ ହାତ ପୁରେଇକିରି ମଝିରେ ଗୋଟେ କଣାରେ କରିକି ନେଇକି ପୁର ମାନେ ଆମେ ଯେତୁ ବରାଟା ପକାଇବା ସେଇ ଟାଇମରେ ଆଞ୍ଚଟା ପୁରା ସ୍ଲୋ କରି ପକାଇବେ। ଯଦି ଆମ ହାତରେ ଆସିକି ଫୁଟିକି ପଡ଼ିଲେ ବି ମାନେ ଆମକୁ ଏତେ ଧରା ପଡ଼ିବନି କି କିଛି ହେବନି ସେୟା। ଆଞ୍ଚଟା ଟା ଟିକେ ସ୍ଲୋ ରଖିବେ ଦେନ ଆମେ ସବୁ ବରା ପକେଇ ସାରିଲା ପରେ ତା ହିସାବରେ ଆମେ ଆଞ୍ଚରାା ଦେବା ଆଉ।
ହଁ।
ବରାକୁ ଆମର ଚଟଣି ହେଉ କି ଆଳୁଦମ୍ ସହ ହେଉ ଖାଇଲେ ଭଲ ଲାଗିବ।
ହୁଁ ଆଉ ଚଣା ତରକାରୀଉ ଘୁଗୁନି ଯୋଉ କରୁଛନ୍ତି?
ହୁଁ।
ହଁ। ଦହିବରା ବି ସେମ୍ ନା ବରା ହେଇସାରିଲା ପରେ ତ ବରା ହେଇସାରିଲା ପରେ ଫାଷ୍ଟ ପାଣି ନାହିଁ। ଫାଷ୍ଟ ପାଣିରେ ପକାଇ ଦିଅନ୍ତି ଯେହେତୁ ସେ ମାନେ ତେଲଟା ଛାଡ଼ିଯାଏ ସେ ପାଣି ଭିତରେ। ଦେନ୍ ଆମର ଦହି ପାଣିଉଟା ରଖ କରି ରଖିଥିବେ ସେଇଥିରେ ଫୁଟଣ କରିବେ ସୋରିଷ ଆଉ ଆମର ଧନିଆ ପତ୍ର। କଞ୍ଚା ଲଙ୍କା ଏଗୁଡ଼ାକ ଫୁଟାଇକି ତ ସେଇଥିରେ ପକାଇଦେବେ ଦେନ୍ ସେଇ ପାଣିରୁ ଯେ ବରା ଟା ପୁଣି ଆଣିି ଏତିର୍ ପ ଦେବେ ସରିଲା ଆଉ।
ଆଉ ଯ ଖୁବ ନିଯ କରୁଛୁ ଆମେ ଯୋଉ ଆଜି ସକାଳେ କରାହେଇଥିଲା ଚଣା ତରକାରୀ ସେ ଯୋଉ ହ୍ୱାଇଟ୍ ମଟର ନେଇକି ତାଟାକୁ ରାତିରେ ବତରେଇକି ରଖିଦେଇଥିବ ହେଲା। ଟିକେ ଖାଇବା ଖାରା ଦେଇକି
ହ୍ୟାଲୋ।
ଦେଇକି ରଖିଦବା ସକାଳେ ସେଇଟା ଆମେ ଚ ଉପରେସ ହ୍ୟାଲୋ।
ହୁଁ
ହ୍ୟାଲୋ। ହଁ ସେଇଟା ସିଝି ଦିବ କଢିକି ରଖିଦବ ଗୋଟେ କଢେଇ ରେ ତେଲ ଦବ। ତାେଲେ ଟିକେ ଦର୍ଶନ ଟିକେ ଛାଞ୍ଚି ଗୁଣ୍ଡ କରିକି ଦେଇଦବ ହଁ ଆଉ ସେ ସେ ତମେ ଟିକେ ସୋରିଷ ଟିକେ କଞ୍ଚା ଲଙ୍କା ଟିକେ ଭୃସଙ୍ଗ ପତ୍ର ଦେଇଦବ କୋଟଣା ଆଉ ଟିକେ ନା ମାନେ ଲାଗିବ ନ ଲାଗିବ ସେମତି ଟିକେ ଇଏ ଦେଇଦବ ପାନମହୁରି। ହେଦବ ସେଇଟା ଯେମିତି ଫୁଟିବାକୁ ଆରମ୍ଭ କରିବ ତାମେ ପିଆଜ ପକେଇଦବ। ପିଆଜ ଯେମିତିଇଯିବ ତାଚରେ ତମେ ହଳଦୀ ଗୁଣ୍ଡ ଟିକେ ଲଙ୍କା ଗୁଣ୍ଡ। ଟିକେ ଧନିଆ ଗୁଣ୍ଡ ପକେଇଦବ ପକେଇଦେଲା ପରେ ତମର ମଟନ ମିଟ୍ ମ ମସଲା ନାଇକି ସେଟା ଦେଇ ପରେ ଏଇ ଯୋଉ ସି ଯା ହେଇଥିବା ଇ ମଟରଟା ସେଇଟା ଦେଇଦବା। ମୋଟା ଦେଇଦି ତାାର ସଡା ଭଲ ରୂପେ ରାନ୍ଧି ହେଇଯିବ ଧନିଆ ପତ୍ର ଗୁଣ୍ଡ ଦେଇକି। ଧନିଆ ପତ୍ର ଦେଇ କାଡ଼ି ଦେବ।
ଆଛା ହଁ ଏମିତି ତ ମୁଁ ବି ସେ ସେଇ ମାନେ ଗୁଗୁନି ଅଲଗା ହୁଏ ଚଣା ତରକାରୀ ଅଲଗା ହୁଏ ନା ତ ମୁଁ ନେକ୍ସଟ କଲ୍ କହିଦେବି ଟାଇମ ହେଇଗଲାଣି ଏବେ ହୁଁ।
ହଉ ଠିକ୍ ଅଛି। ଠିକ ଅଛି ଓକେ।